ହୁଁ ହ୍ୟାଲୋ ନମସ୍କାର। ଆଉ କଣ? ଆରେ ହେ ଏବେ ଜଷ୍ଟ ଖାଇକି ଟିକେ ବସିଛୁ ଆଉ।
ଆଚ୍ଛା ହଁ ମୁଁ ହେଲେ ଅଛି ଘରେ ଆଗେ ଅଛି ଆଉ।
ହୁଁ ଖାଇ ସାରିଲେଣି?
ହଁ ଖାଇସାରିଲିଣି ସନ୍ଧ୍ୟା ସମୟ ତ ପାଖେଇ ଆସିଲାଣି।
ହୁଁ ହୋଉ ହୋଉ।
କଣ କରିବା ସନ୍ଧ୍ୟାର ଅନୁଭୂତି ପାଇବା ପାଇଁ ଟିକେ ବାହାରକୁ ବୁଲିଯିବା କଥା ଆଉ।
ହଁ ଟିକେ ଉପର ଓଳି ଟିକେ ବୁଲାବୁଲି କରିକି ଟିକେ ସମୟ କାଟିଦବା କଥା। ଯେ ଆପଣ ବାହାରକୁ କୋଉ କୋଉଥିରେ ବୁଲାବୁଲି କରିବାକୁ ଯାଆନ୍ତି ବାଇକ୍ ନା କଣ ରଖିଛନ୍ତି ବଡ଼ ଗାଡ଼ି?
ହଁ ଘରେ ତ ବାଇକ୍ ଅଛି କିନ୍ତୁ ମୁଁ ପ୍ରାୟତଃ ଚାଲିକି ବୁଲାବୁଲି କରିବାକୁ ପସନ୍ଦ କରେ। କାହିଁକି ନା ଗାଡିରେ ଗଲେ ଆପଣ ଜଲଦି ଯାଇକି ଜଲଦି ପଳେଇ ଆସିବେ ପାଞ୍ଚ ମିନିଟରେ। କିଛି କେତେ ଜାଣିପାରିବେନି ଆଉ ଆପଣ ଯଦି ଗାଡିରେ ଯାଉଛନ୍ତି କହିଲେ ଆପଣଙ୍କଟା ନଜରଟା ପ୍ରକୃତି ଉପ ରେ ରହିବନି ଆପଣଙ୍କ ନଜରଟା କଣ କି ସଡ଼କ ଉପ ରେ ରହିବ ତ ମୁଁ ପ୍ରାୟତ ଚା ମୁଁ ପ୍ରାୟତ ଚାଲିକି ବୁଲାବୁଲି କରେ ଯୋ ଦ୍ୱାରା କି ସ୍ୱାସ୍ଥ୍ୟ ଭଲ ରହେ ମନ ବି ଭଲ ରହେ।
ହଁ ଚାରିଆଡ଼େ ଦେଖିପାରିବେ ଟିକେ କଣ ଗୋଟେ ତାମାନେ ଥଣ୍ଡା ପବନ ଟିକେ ମାରୁଛି। ତାର ବି ମଜା ନେଇପାରିବେ ଗାଡି ରେ ଗଲେ କଣ କି ମୁଁ କହୁଛି ଆପଣଙ୍କ କହନ୍ତି ସେଟା ତ ମାନେ ଆପଣ ଯେମିତି କହୁଛନ୍ତି ତାମାନେ ପ୍ରାକୃତିକ ଦୃଶ୍ୟକୁ ଅନୁଭବ କରିହବନି। କାହିଁକି ଆପଣ ଯଦି ସଡ଼କ ଉପରେ ନଜର ନଦେଲେ ତ ଆପଣ ଗାଡି ରେ ଯାଉଛନ୍ତି ମାନେ ଅନ୍ୟ ମନସ୍କ ହେଲେ ତ କେହି ନା କେହି କୋଉଠି ନା କୋଉଠି ଦୁର୍ଘଟଣା ଘଟିବ ହିଁ ଘଟିବ। ଆ ଉ ହୁଁ। ଆଉ ତାପରେ କଣ କି ଆଜିକାଲି ସଡକ ପ୍ରତି ବି ଆମେ ଦେଖନ୍ତୁ ଯୋଉ ଦୁର୍ଘଟଣା ହଉଛି ତା ପାଇଁ ବି ଆମ ମାନଙ୍କର କଣ? ଅ ଅବହେଳା ଆଉ ଆମର ତାମାନେ ଏ ଅନ୍ୟ ମନସ୍କ ହିଁ ମୁଖ୍ୟ ଭାବରେ ଦାୟୀ ରହୁଛି।
ହଁ ଆଜ୍ଞା ଯେମିତି କିି ଆଜିକାଲି ଯୁବକ ଯୁବତୀ ମାନେ କଣ କି ଫୋନ ରେ କଥା ହେଇ ଗାଡି ଚ ଚଲଉଛନ୍ତି ଆଉ ଦ୍ରବ୍ୟ ସେବନ କରିକି ଗାଡି ଚଳୁଛନ୍ତି ତ ଏସବୁ ହଉଛି କାରଣ ଯେ କଣ କି ପ୍ରାୟତଃ ଦୁର୍ଘଟଣା ଘଟିଥାଏ।
ହୁଁ। ହଁ ସେ ସବୁ ତ ଏକରେ ତ ଯୋଉ ମାଦକ ଦ୍ରବ୍ୟ ଧର ନିଶାର ଆମେ ବ୍ୟବହାର କରିଥିବା ଆମକୁ ତା ମାନେ କଣ ନିଶା ହେଲା ପରେ ଆମେ ଆମ ନିଜ ଅଧୀନରେ ଆଉ କିଛି ରହୁନି ନା? ତାମାନେେ ମନ ଟା ତାମାନେ ଆମକୁ ଠିକ ସେ ଦେଖା ଯାଉନଥିବ ଭାବନା ଗୋଟେ ଅଲଗା ଥିବ। ନହେଲେ ତ ଆମେ ଯଦି ମୋବଲ ରେ କଥା ହଉଥିବା ତା ମାନେ ମୋବାଇଲି ଟା ଗୋଟେ ସାଇଟ ଥିବ ସେପଟୁ କିଏ ଜଣେ କଥା କହୁଥିବ ଆମେ ତା ଆଡେ ଟିକେ ଧ୍ୟାନ ଦେଇଥିବା ତ ହଠାତ୍ କୋଉ ଗାଡି ଆସିଲେ ଆମେ ଜାଣି ପାରିବାନି ନହେଲେ ଆମ ନିଜର ଅସାବଧାନତାରୁ ନେଇକି ଗାଡିରେ ଲଗେଇ ଦଉଛୁ ତାପରେ କଣ ହଉଛି କି ଦେଖନ୍ତୁ ସଡ଼କ କ ଗୋଟେ ସୁରକ୍ଷା ଗୋଟେ ନିୟମ ସରକାର ବି ତାମାନେ ମାନେ ତାମାନେ ବହୁତ୍ ହିଁ ଅଛି ସଡ଼କ ସୁରକ୍ଷା ଆମ ସମସ୍ତଙ୍କୁ ଛୋଟ ରୁ ତାମାନେ ଶିଖାଯାଏ ଯେମିତି ଧରନ୍ତୁ ରାସ୍ତାର ବାମ ପଟରେ ଯିବ। ରାସ୍ତା ପାରି ହେବା ସମୟରେ ଆଗ ପଛ ତା ମାନେ ଦୁଇ ପଟ ବାମ ଥରେ ଦେଖିବ ଡାହାଣକୁ ଥରେ ଦେଖିବ ତାପରେ ରାସ୍ତା ଅତିକ୍ରମ କରିବ। ଆପଣଙ୍କ ଦୃଷ୍ଟିରେ ଏଇ ଯୋଉ ଆମକୁ ତାମାନେ ସବୁ ଶିଖା ହଉଥିଲା ଛୋଟ ବେଳେ ତାର କଣ ଗୁରୁତ୍ଵ ଆଜି ଅଛି ନା ନାଇଁ?
ଅଛି ଆଜ୍ଞା ନିହାତି ଆମେ ସେ ସବୁ କଣ କି ନିୟମକୁ ଯଦି ନିୟମିତ ଭାବରେ ପାଳନ କରିବା ତାହେଲେ କଣ କି? ଆମେ ବହୁତ ମାତ୍ରାରେ ଦୁର୍ଘଟଣାରୁ ଦୂରେଇ ରହିବା।
ହୁଁ। ତ ଆମେ ମୋ ହିସାବରେ ଆମେ ସେଇ ସବୁ ଦିଗ ପ୍ରତି ଦୁ ଷ୍ଟି ଦେବା ଦରକାର ଯେ ସଡ଼କ ସୁରକ୍ଷା ଗୋଟେ ଅଛି। ଦେଖନ୍ତୁ ଆମେ ଯାଉଛୁ ଯାଉଛୁ ହଠାତ୍ କଣ ହଉଛି ଜଣେ ଜଣେ ଦେଖୁଥିବେ ଆପଣ ଟ୍ରାଫିକ୍ ଯେତେବେଳେ ଆସେ, ଦେଖିବେ ଟ୍ରାଫିକ୍ ଯେତେବେଳେ, ଅ ତାମାନେ ଆସିବ ଦେଖିବେ ରେ ତା ମ ଲାଲ ବତି ଜଳୁଥିବ କିନ୍ତୁ ଦେଖିବେ ଜଣେ ଜଣେ ସେ ଥାଆନ୍ତି ସେ ଗାଡିକୁ ତାମାନେ ମୁଡିକି ଭାଙ୍ଗିବେ ତା ତ ତାଙ୍କର ଯିବାର ପାର୍ଶ୍ଵ ନଥିବ ତାଙ୍କୁ ତା ମାନେ ଅନୁମତି ନଥିବ ଯିବା ପାଇଁ ରହିବା ପାଇଁ ଅନୁମତି ଥିବ କିନ୍ତୁ ଆପଣ ଅଟକିଥିବେ ଦେଖିବେ ସେ ପଛ ପଟୁ ଆସିକି ସେ ତାମାନେ ବହୁତ ସ୍ପିଡ ରେ ଆସିବ ଆଉ ଆପଣଙ୍କୁ ତାମାନେ ଓଭର ତାମାନେ ଅତିକ୍ରମ କରି ଭାଗିବ ତ ସେମାନେ କଣ ହଉଛି କି ସେମାନେ ଧରନ୍ତୁ ତାଙ୍କର ତାମାନେେ ଆପଣ ଯୋଉ ପଟେ ଅଛନ୍ତି ସେପଟେ ଅନୁମତି ନାଇଁ ଯିବା ପାଇଁ ଆର ଅନ୍ୟପଟୁ ତ ଅନୁମତି ଥିବ ନା? ତ ସେମାନେ ଆସୁଥିବେ ଆପଣ ଯଦି ପଶିଯିବେ ସେ ଭିତରେ ତ କଣ ହବ ଦୁର୍ଘଟଣା ହେବ ହିଁ ହେବ।
ଆଜ୍ଞା ନିହାତି ନିଜର କ୍ଷତି ହେବା ସହିତ ତ ଆଉ ଚାରିଜଣଙ୍କର ମଧ୍ୟ ସେ ସ୍ଥାନରେ କ୍ଷତି ହେ ହେବାର ସମ୍ଭାବନା ବହୁତ ଅଧିକା।
ହଁ ଆପଣ ଯାହାକୁ ତାମାନେ ବାଡେଇବେ ସେ ବି ତ ପୁଣି କ୍ଷତିଗ୍ରସ୍ତ ହବ ନା। ଆଇ ଦର୍ ସେ ବି ଖଣ୍ଡିଆ ଖାବରା ହବ ଆପଣ ବି ଖଣ୍ଡିଆ ଖାବରା ହେବେ। ତାପରେ ବି ଜୀବନର କୌଣସି ତାମାନେ ସମ୍ଭାବନା ନାହିଁ ଜୀବନ ବି ଚାଲି ଯାଇପାରେ ଆପଣଙ୍କର ହାତ କିମ୍ବା ଗୋଡ଼ କଟି ଯାଇପାରେ ନହେଲେ ତ ଜୀବନ ବି ଦରକାର ପଡ଼ିଲେ ଚାଲିଯାଇପାରେ କାହିଁକି ଦେଖୁଥିବେ ଆପଣ ବି ଦେଖୁଥିବେ ଆପଣଙ୍କ ପାଖରେ ଯୋଉ ଦୁର୍ଘଟଣା ମାନେ ହଉଛି, ସେଠି ତ ମଣିଷ ବଞ୍ଚିବାର ବର୍ତ୍ତମାନ ସମ୍ଭାବନା ବହୁତ କମ୍।
ଆଜ୍ଞା ନିହାତି ଆହୁରି ପୁଣି ତା ଉପରେ ପୁଣି କଣ କି ଆମର ପ୍ରାୟ ଲୋକ ଅଛନ୍ତି ଯେ ହେଲମେଟ ବ୍ୟବହାର କରନ୍ତି ନାହିଁ ଯୋ ଦ୍ୱାରା କି କି ମଣିଷ କଣ କି ଛୋଟ ଛୋଟ ଦୁର୍ଘଟଣାରେ ମଧ୍ୟ କଣ କି ଜୀବନ ହରାଇ ବସିଥାଏ।
ହୁଁ। ସେଇଟା ଯେଉଁ କହିଲେ ସେଇଟା ବି ସତ କଥା ଆମେ ଯେତେବେଳେ ଗାଡ଼ି ଚାଳନା କରୁଛୁ ଆମକୁ ଯେଉଁ ଅଛି ଆମର। ପରିବହନ ବିଭାଗ। ସେତ ସବୁବେଳେ ସତର୍କ କରାଉଛି ଯେ ଗାଡ଼ି ଚାଳନା ସମୟରେ ତାମାନେ ଆମେ। ହେଲମେଟ ପିନ୍ଧିବା ତା ମାନେ ବାଧ୍ୟତା ଯେ ତମେ ସମସ୍ତେ ହେଲମେଟ ପିନ୍ଧ ଆଉ ସେଥିପାଇଁ ଦେଖିଛନ୍ତି। ସରକାରଙ୍କର ଯୋଉ ପରିବହନ ବାହିନୀରେ ଯୋଉ କାମ କରୁଛନ୍ତି ଯୋଉମାନେ। ସେମାନେ ଦେଖୁଛନ୍ତି ସବୁ ଜିନିଷ ମଝିରେ ମଝିରେ ଦେଖନ୍ତୁ ଲୋକଙ୍କୁ ସଚେତନ କରୁଛନ୍ତି। ଯିଏ ଗାଡି ଚଲେଇବା ସମୟରେ ତାମାନେ ମଦ୍ୟପାନ କରିବନି ତାମାନେ ଗାଡି ଚଲେଇବା ସମୟରେ ମୋବାଇଲର ବ୍ୟବହାର କରିବେନି ଯଦି ମୋବାଇଲରେ କଥା ହେବାର ଅଛି। ତ ସଡକର ଗୋଟେ ସାଇଟକୁ ଯାଇକି ତାମାନେ ଗାଡି ଅଟକାଇବେ ତାପରେ କଥା ହେଇ ସାରିଲା ପରେ ଆଉଥରେ ଯିବେ। କିନ୍ତୁ ଆମର ଯୋଉ ଭୁଲ ରହୁଛି। ଆମେ ସେ ସବୁ ତାମାନେ ପାଳନ କରୁନୁ ଆଉ ଯାହା ଫଳରେ ହଉଛି ଦୁର୍ଘଟଣା ହଉଛି ଆଉ ଜୀବନବି ଯାଉଛି ପ୍ରାଣ ହାନିର ଆମେ ଶିକାର ହଉଛୁ।
ଆଜ୍ଞା ନିହାତି ନିହାତି ଆଉ ଗୋଟେ ମଧ୍ୟ କାରଣ ହଉଛି ଯେ କଣ କି ଆମର ନିୟମ ଅଛି ଅଠର ବୟସ ପରେ ହିଁ ଆମର କଣ କି ଗାଡି ଚଳେଇବା ଆବଶ୍ୟକ। କିନ୍ତୁ ଆଜି କାଲିକା ଛୁଆ କଣ କରୁଛନ୍ତି ନା ସାଇକେଲ ବ ବଦଳରେ ସାଙ୍ଗେ ସାଙ୍ଗେ ବାଇକ୍ ଚଳେଇବା ଶିଖିଯାଆନ୍ତି। ଆଉ ସେମାନେ ଏତେ ନିୟମ କିଛି ଜାଣିନଥାନ୍ତି ନା ନା ଜାଣିିନଥାନ୍ତି ଆଉ ସଡ଼କ ଉପରେ ଗାଡି ଚାଳନ କରିକି ଅନିୟ ଅନିୟମିତ ଭାବରେ ଗାଡ଼ି ଚଳାଇକି ନିଜକୁ କଣ କି ଦୁର୍ଘଟଣାର ସାମ୍ନା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସେ ସାମ୍ନାକୁ
ଅସୁବିଧାରେ ହୁଁ। ଅସୁବିଧାରେ ସେମାନେ ପକାନ୍ତି ଜନତୁ ଜଣେ ଛୋଟ ଛୁଆଟେ ଗାଡି ଚଳଉଛି। ଗାଡି ଚଳଉଛି ମାନେ ସେ କଣ ହବ ସେ ଯଦି ନେଇକି ଜଣଙ୍କୁ ବାଡେଇ ବିି ଦେଲା। ସେ ଲୋକ ବି ଦେଖିବ ଯେ ଛୋଟ ଛୁଆ ଟା ସେ କିଛି କହିବନି ଯେ ପୁଣି ସେ କହିବ ଯେ ତୋ ବାପା ମା କେମିତି ତୋତେ ଗାଡି ଦେଲେ ତୁମେ ତ ତା ମାନେ ବୟସ ହେଇନି ତୁ ଆସିକି ଯଦି ଆଜି ଲଗେଇ ଦଉଛୁ। କାଲି ଯଦି ସ୍ପିଡ ରେ ଥିବୁ କାହାକୁ ଲଗେଇ ଦଉ ଧରନ୍ତୁ କୋଉ ଗୋଟେ ଗାଡିରେ। ତାମାନେ ତାର ବି ଜୀବନ ଚାଲିଯିବାର ସମ୍ଭାବନା ଅଛି ନା। ତ ଆମେ ଆମେ ନିଜେ ଆମେ ନିଜେ ବାପା ମା ତା ମାନେ ସତର୍କ ହବା ଦରକାର। କାର ଯେ ଛୋଟ ଛୁଆକୁ ଆମ ଗାଡି ଦବାନି। ଧରନ୍ତ ଏବେ ବିଶେଷ କରି ଏଇ ଯୋଉ କଲେଜ ପଢୁନାହାନ୍ତି ଯୋଉ ପନ୍ଦର ବର୍ଷର ପିଲା ଏମାନେ ହିଁ ବେଶ ସି ଦୁର୍ଘଟଣାର ଶିକାର ହେଉଛନ୍ତି।
ଆଜ୍ଞା ନିହାତି ନିହାତି ସେମାନଙ୍କର ଅବହେଳା ଯୋଗୁ ଆଜ୍ଞା ଏତେସୁବିଧାର ସମ୍ମୁଖୀନ ହେବାକୁ
ହୁଁ କାହିଁକି? ସେମାନେ ତ ଏକରେ ନିୟମ ମାନିବାକୁ ତାମାନେ ମିନିୟମ୍ କିଛି ବୁଝୁନାହାନ୍ତି ନା ତାଙ୍କର ଗାଡ଼ି ଚଳେଇବା ପାଇଁ ପନିସନ୍ ଅଛି ତାଙ୍କ ପାଖରେ କିଛି ବି ତାମାନେ ରହୁନାହିଁ ଡ୍ରାଇଭିଂ ଲାଇସେନ୍ସ ରହୁନାହିଁ ଏକରେ କାହିଁକି ଅଠର ବର୍ଷ ତଳକୁ ତ ସେ ଡ୍ରାଇଭିଂ ଲାଇସେନ୍ ସେନ୍ସ ଦେବ ହିଁ ନାହିଁ ପରିବହନ ବିଭାଗ ଗାଡି ଚଳେଇବା ପାଇଁ ସେ ଅନୁମତି ଦଉନାହିଁ ତ ଏମାନେ କଣ କରୁ ଛନ୍ତି ଘରେ ଯିଏ ଅଛି ବାପା ମା ତାଙ୍କୁ ତାମାନେେ କହିକି ଆମେ କଲେଜ ଯିବୁ ଏଇଟା କରିବୁ। ଆଉ ଯଦି ଗାଡି ନଦବୁ ଆମେ ଯିବୁ ନାହିଁ ସେମାନେ ଯୋଉ ଅଳି ଅଜଟି କଲା ବେଳକୁ କଣ ହଉଛି ବାପା ମାଆ ବି ବାଧ୍ୟ୍ୟ ଧୋଇ ଯାଉଛନ୍ତି ସେଇ ଛୋଟ ଛୁଆ ମାନଙ୍କୁ ତାମାନେ ଗାଡି ଦେବା ପାଇଁ। ଆଉ ହୁଁ। ଆଉ ଗୋଟେ ଗୋଟରେ ଦେଖିଥିବେ ବାପା ମା ବାପା ବସିଥିବେ ପଛରେ କିନ୍ତୁ ଆଗରେ ଦେଖିବେ ଛୋଟ ଛୁଆକୁ ସେ ଗାଡ଼ିର ହ୍ୟାଣ୍ଡେଲ ଦେଇ ଦେଇଥିବେ କେବେ କେବେ ଆପଣ ଯଦି ବାଇକ୍ ତାମାନେେ ଗାଡି ଚାଳନା କରି ଯାଉଥିବେ ଏଇ ଦୃଶ୍ୟ ଦେଖିଥିବେ।
ଆଜ୍ଞା ହଁ ମୁଁ ମଧ୍ୟ କେବେ କେବେ ଲକ୍ଷ୍ୟ କରିଛି।
ହୁଁ ଯେ ଛୁଆ ମାନେ ବସିଥିବେ ପଛ ପଟେ ଆଉ ସେ ଛୋଟ ଛୁଆକୁ ଦେଇ ଦେଇଥିବେ ତା ମାନେ ତୁ ଗାଡି ଚଲା। ସେଥିରେ କଣ ହଉଛି କି ଆମେ ଦେଖନ୍ତୁ ଆମେ ନିଜେ ତାମାନେେ ବାପା ମା ହେଇକି ଆମେ ତାାନେ କଣ ଛୋଟ ଛୁଆକୁ ତା ମାନେ ଉତ୍ସାହିତ କରୁଛୁ ଯେ ତାର ତାମାନେ ବୟସ ତ ହେଇନି ତଥାପି ତୁ ଗାଡ଼ି ଚଲା ସବୁ ପାଇଁ ଆମର କଣ ହଉଛି କି ଆଜି କାଲି ଯୋଉ ଦୁର୍ଘଟଣାରେ ତା ମାନେ ପ୍ରାଣ ଯାଉଛି ଏସବୁରେ ତାମାନେ ଆମେ ଜଣକୁ ଦାୟୀ କରିବା ନାହିଁ କାହିଁକି ସଚେତନ ଶିବିର ତ ବହୁତ ଗୁଡ଼ାଏ ହଉଛି କିନ୍ତୁ ଆମେ କଣ କରୁଛୁ ଆମେ ତାହାକୁ ତା ମାନେ ମାନୁନାହିଁ ଧରନ୍ତ ରାସ୍ତାରେ ଯୋଉ ଅଛି ସେ ଆମର ନାଲିିବତୀ ସବୁଜବତୀ ଏଇଟା ଆମେ ଜାଣିବା କଥା ଯେ ନାଲିିବତୀ ଜଳିରେ ରହିବ ସବୁଜବତୀ ଜଳିଲେ ଆମେ ଯିବା ଆଉ ଆମର ଯୋଉ ଗାଡିର ରହୁଛି ତା ମାନେ ସବୁଜ ତା ମାନେ ସଙ୍କେତ ଧରନ୍ତୁ ଆପଣଙ୍କୁ ରାଇଟ୍ ସାଇଡ ଯିବାର ଅଛି ତ ରାଇଟ୍ ସାଇଡ ର ସଙ୍କେତ ଦେବେ ଆ ଧରନ୍ତୁ ଡା ତ ମୁଁ କହୁଛି ଯଦି ବାମ ପଟକୁ ଯିବାର ଅଛି ତ ବାମ ପଟର ସଙ୍କେତ ଦେବେ ତ ଗାଡିରେ ବିଭିନ୍ନ ପ୍ରକାର ସଙ୍କେତ ଅଛି ତାପରେ କଣ ହଉଛି କି ଆମେ ଧରନ୍ତୁ କୋଉି ଗୋଟେ ବୁଲାନୀ ଜାଗା ଆସିଲା ସେଠି ଗୋଟ ଦେଖିବେ ଗୋଟେ ବୋର୍ଡ ଗୋଟେ ମରା ହେଇଥିବ ସେଠି ଗୋଟେ ବଙ୍କା ହେଇକି ଗୋଟେ ତୀର ଚିହ୍ନଟ ଦେଇଥିବ ଯେ ରାସ୍ତା ର ମୁଁ କହୁଛି ବାମ ପଟକୁ ଯିବେ ନା ଡାହାଣ ପଟକୁ ଯିବେ ଆଉ ହୁଁ କୋଉଠି ସ୍କୁଲ୍ ଥିବ ଦେଖିବ ସ୍କୁଲର ଗୋଟେ ଚିତ୍ର ଦେଇେ ଦେଇଥିବ ଛୋଟ ଛୁଆ ତାମାନେେ ଦିଟା ଥୀବେ ବର୍ସ୍ତାନୀ ଗୋଟେ ଧରିଥିବେ ଆମର ଏମିତି ଛାଡ଼ନ୍ତୁ ଦେଖନ୍ତୁ ପାଦ ଚଲା ରାସ୍ତା ଯୋଉଟା ଆପଣ ମା କହିଛନ୍ତି ନା ନାଇଁ ଯୋଉଟା ପାଦ ଚୋଲା ରାସ୍ତା ଯାହାକୁ ଆମେ କହୁଛୁ ଜେବ୍ରା କ୍ରସିଂ ସେଠି ବି ଲୋକ ତା ମାନେ ଦେଖିବେ ସେଇ ତା କ ତା ମାନେ କଣ ଆମର ଗୋଟେ ପାର୍ଶରୁ ଆଉ ଗୋଟେ ପାର୍ଶକୁ ଯିବା ପାଇଁ ସେ ଦେଇଛି ତା ମାନେ ଅତିକ୍ରମ କରିବା ପାଇଁ ଦେଖ ଜଣେ ଜଣେ ଗାଡି ଚାଳକ ସେଇଟା ଜାଣିିନଥିବେ ଯୋଉମାନେ ଧର ଜାଣିଛନ୍ତି ଯେ ଏଇ ରାସ୍ତା ରେ ଗଲା ମାନେ ଯେତେ ଗାଡି ଆସୁଥିଲେ ସେ ରହିବ ଅଟକିବ କାହିଁକି ସେଟା ସେଇଟା ସେଇଥି ପାଇଁ ହିଁ ଦିଆ ହେଇଛି ଯେନ୍ ମାନେ ତା ମାନେ ଚାଲି ଚାଲି ଯାଉଛନ୍ତି ସେପଟୁ ହିଁ ସେ ରାସ୍ତାର ଗୋଟେ ପାର୍ଶ୍ରୁ ଆଉ ଗୋଟେ ପାର୍ଶ୍ୱକୁ ଅତିକ୍ରମ କରିବେ କିନ୍ତୁ ଆପଣ ଯାଉଥିବେ ଥରେ ଥରେ ଏଟା ତ ବହୁତ ତେ କମ ମାତ୍ରାରେ ଦେଖାଯାଏ ଦେଖିବା ସେଠି ଯାଉଥିବେ ବି ଲୋକ ଦେଖିବେ ଗୋଟେ ଗୋଟେ ଗାଡି ଗଲା ଆସିକି ତାକୁ ପାଖରେ ପହଞ୍ଚେଇ ଦିଅନ୍ତି କାହିଁକି ସେମାନେ ଜାଣିନାହାନ୍ତି ଯେ ଏଇଟା ତାମାନେ ପାଦ ଚଲା ରାସ୍ତା ପାଇଁ ଅଛି ବା ଅତିକ୍ରମ କରିବା ପାଇଁ ଏଇଟା ହଉଛି ତାର ସଙ୍କେତ
ଆଜ୍ଞା।
ତ ବହୁତ ଗୁଡ଼ିଏ ଆମେ ଦେଖିବା ଆପଣ ବି ଯାଉଥିବେ ଦେଖିଥିବେ ବହୁତ ଗୁଡ଼ାଏ ସଙ୍କେତ ରାସ୍ତା ରେ
ନିହାତି ହଁ
ତ ସେ ସବୁ ଦୃଷ୍ଟିରୁ ଆମେ ଯଦି ଦେଖିବା ଆମେ ସବୁ ନିୟମକୁ ଯଦି ମାନିକି ତାମାନେ ଗାଡିର ଆମର ଯେ ତିକି ତାମାନେ ବେଗରେ ଯିବା କଥା କାମ ନଥିଲେ ଯିବା ଧୀରେ ଧୀରେ କାହିଁ ଆମେ ତମେ ଅଧିକା ବେଗରେ ଯିବା ନାହିଁ। ଅଧିକା ବେଗରେ ଯିବାଟା ହିଁ ହେଉଛି ଆମର ଦୁର୍ଘଟଣାର କାରଣ ଆଉ ଲୋକଙ୍କୁ ସଚେତନ କରିବା ନିଜେ ବି ସଚେତନ ହେଇଯିବା ହେଲମେଟ ପିନ୍ଧିବା ଆଉ ମୋବାଇଲ ତା ମାନେ ଚଳେଇ ତା ମାନେ କଥାବାର୍ତ୍ତା ହେଇକି ଯିବା ନାହିଁ ରାସ୍ତାର ଉଭୟ ପାର୍ଶକୁ ଦେଖିକି ଆମେ ଯୋଉଠିୁ ମୁଁ କହୁଛିି ଯୋଉଠି ବୁଲାନୀ ପଡିଲା ଆମେ ଦେଖିକି ଯଦି ଅତିକ୍ରମ କରିବା ଆମେ ବି ସୁରକ୍ଷିତ ରହିବା ଆମେ ସୁରକ୍ଷିତ ରହିଲା କି ଆମ ଘର ଲୋକ ବି ସୁରକ୍ଷିତ କାହିଁକି ସେମାନେ ଆପଣ ଯଦି ବାହାରକୁ ଯାଇଛନ୍ତି ସେମାନେ ଅପେକ୍ଷା କରିଥିବେ ଯେ ଆମର ପୁଅ ତ ଯାଇଛି କଣ ଗୋଟେ କିଣିବା ପାଇଁ ସେ ଆସୁ ଆସିଲେ ମିଶିକି ଖାଇବୁ ନା କଣ କରିବୁ ଏମିତି ଅପେକ୍ଷା କରିକି ଥାଆନ୍ତି ନା ଘର ଲୋକ
ଆଜ୍ଞା ନିହାତି
ହୁଁ।
ଆପଣଙ୍କ ସହିତ କଥା ହେଇକି ଏ ସଡ଼କ ସଚେତନା ବିଷୟରେ ବହୁ ସଚେତନ ମିଳିଲା ମୋତେ ଧନ୍ୟବାଦ।
ହଉ। ଠିକ ଅଛି ରହୁଛି।
ଆଜ୍ଞା।